ହ୍ୟାଲୋ ହଲ
ହଁ
ହଁ ସେ ମୁଁ ସେବେଠାରୁ ଆଉ ଖାଉନି। ମାନେ ଚାରି ବର୍ଷ ହେଇ ମୁଁ ଖାଉ ଖାଉନି। ଖାଉନି କି ମୁଁ ଆଉ ଟୋଟାଲି ଖାଇନି।
ମୁଁ ସବୁଦି ସବୁ।
ମୁଁ ତ ପିଆଜ ରସୁଣ ମତେ ଏତେ ବିରତିଆ ଲାଗ କଣରେ ଖାଉଛି ଘରେ। ପିଆଜ ରସୁଣ ଖାଇବାକୁ ଆଉ ଇଛା ହଉନି। ମାନ ଏତେ ମତେ କମ୍ପ ହଉଚି ସେ ପିଆଜ ରସୁଣ ଲେ ମୁଁ ଖାଉଣ ସବୁ ପିଆଜ ରସୁଣୋର ବାହାର ସବୁ ଠିକ ଅଛି ମୋର ମୋ ବଉଟା ଏପଟେ ହଇରାଣ। ଟିକେ କରିବାକୁ ଅଲଗା ସାଧା କରିପାରିବେ। ସିଏ ବି ଆମ ଘର ଟା ହଉଚି ସେଠି ପଳେଇଲା ପରେ। ଆଉ ସେଠୁ କଲା ବବେ ତ ନମ ଲିଜେ କ ଖାଇନି। କାଇଁ ବେକାରେ ମୁଁ କାଇଁ ହଇରାଣ। ଯ ଆଚ୍ଛା ଆଉ ତମର ସବୁ। ଆମ ତ ଆଇିଷ ଭଲ କଲି ନାଇଁ
ହଁ।
ତୁ ଆ ସେ ଆମ ସୁଧ ମଙ୍ଗଲ ଆମ ପାଟି ପାଇଁ ତ ପାଟିର ଟେଷ୍ଟ ବଢିବା ପାଇଁ ଗୋଟେ ଗୋଟେ ଜଣେ ଜଣଙ୍କୁ ମାରିକି ତାର ଦଟ ଜୀବନ ଜଣଙ୍କୁ ମାରିକି। ପାଟିର ପଢେଇବା ପାଇଁ କଥା ନଁ ଛୋଟ କଥା କାହାର ଜୀବନ ନେଇକି।
ଖାଉ ଖାଉ ତଇ ା କାମ କରୁ
ଖାଇ ଲୋକମାନେ ମାନୁନାହାନ୍ତି ଏଇ ମାନନାହାନ୍ତି ଖାଉ ଆ କ ସବୁ ତା ଘରେ ସାଙ୍ଗ ଖାଉନାହାନ୍ତିଆ
ସଛବିଶ ବି ାର ଦଶ
ସେ ଘସ କେବେ ଠର ସାରିଲଣି ସେ ମୋ ଠାରୁ ଆଗେ ାାଇ ତା ଗୋଡ ପାଇଁ ଯୋଉ ଛାଡିଲା ଆଇଁଷ ଟୋଟାଲି ଖାଇଲାନି। ମୋ ମୋ ସେ ପ୍ଲସ୍ ଥ୍ରୀ ବେଳେ ସେ ଛାଡିଲେଣି। ସେଇଠୁ ତାପରେ ସି ତ ତାପରେ ଛାଡିଲୁ
ସେ ଆ
ଦଶରିଶାରଟା ତା ବୋଡ ହେଇଯାଇସଥିଲା ତା ପରେରେ ପରେ ପରେ ପରେ ମୁଁ ଏଇ ମାନେ ଏ ଜପ କରିଲେ। ହ
ଆଉ
କରିବା ପାଇଁେ
ଛୋଟ ଦେଖଛ
ଅଛି।
ହେଇଗ ନା ଆଉ ଜଳୁ କଲ ଲାଗଛି ଖାଉ କଣ ଲାଗି ଆ ଆଉ ଆଉ ସେ ଯୋଉ ବାପା ହେରିକା କଣ କରନ୍ତି।
ତନ୍ତ ବୁଣନ୍ତି।
ତନ୍ତବୁଣାବୁଣି କରନ୍ତି ନାଇଁ। ତନ୍ତ ବୁଣା ରେ ତ ବଢିଆ ପଇସା ହୋଉଥିବ।
ନା।
ତମର ତ ଶାଢୀ
ଯୋଉମାନେ।
ଯେଉଁମାନେ ହେଉଛି ବ୍ୟବସାୟ କରୁଛନ୍ତି ସେମାନଙ୍କ ଲାଭ ଆମ ବୁଣାକାର ମାନଙ୍କର ଲାଭ। ଦିନ ଗଲୁ ବସଗା
ଯ
କେତେବେଳେ। କଣ ହେଲା ଲ ଇଏ ବାହାରିକି ପଶି ଯାଉଛି। କେନ୍ତା ହେଇଗଲା ଫାଟିଗଲା ପୁରା ମଝିରୁ। ପକେଇଦେଲି ଯେମତି ଫାଟିଗଲା।
ହୁଁ ମାନେ କଣ ବାପା ଅଛନ୍ତି ସେ ମାନେ ହଁ ମାନେ ଦିଦି ତମର ଦେଇଦଉଛ ସିଏ ବି କଲର କଲର କରୁଛନ୍ତି ଅଲଗା ନା ତମର
ଜଲ୍ଦୀ କରେ ସରିବନି ଏ ଝିଅ କରୁଚି କଲ ସେ କରୁଚି ନହେଲେ ନାଇଁ କରିକି ବି ଦଉଛନ୍ତି।
ତମର କଣ
ହୁଁ।
ଭୁଣିକି ଦେଇଦଉଛ ସେଇ ହିସାବରେ ସେ ପଇସା
ମଜୁରୀ ମୁଁ କଣ? ଏ ଦି ଦିନ ଯାଇକି ଗୋଟେ ମଜୁରୀ ପଡିବ।
ହ
ତିନି ଦିନି ଗୋଟେମୃ ମୃଗା ବୁଣିଆକୁ ଦି ଅତି କମ୍ ରେ ଦି ଦିନି।
ଦି ଦିନି ଲାଗୁଛି ନାଇଁ?
ଦି ଦିନି ତିନି ଦିନି ପନ୍ଦର ଦିନି ବି ଲାଗୁଛି ଗୋଟିଏ ଦିନ ପା।
ସେ ଲୁଗା ସେଇ ଭଳିଆ ହେଇଥିବ କି ନାଇଁ?
ହଁ।
ସେ ଯୋଉ ମଇକି ଏ କରିକି ଦେବେ ଆଉ କଲର ଫଲର ଇଏ ସିଏ ସବୁ ସେମାନେ ସବୁ କରିବେ ଆଉ ନାଇଁ?
ହୁଁ।
ମାନେ ବସି ଆଗେ କଲର ଦେଇକି ଆସିବା ସୁଧା।
ହୁଁ।
ତାପରେ ବୁଣିବେ।
ହୁଁ।
ଏବେ ତ ମଝିରେ ବଢିଲାଣି ଲେବର ମାନେ
ନା ଲେବର ମାନଙ୍କର ପଢିଛି କିନ୍ତୁ ଆମର ପଢିନି। ଆମର ସେଇଥିପାଇଁ ଗୋଟେ ପିଏଫ ଗୋଟେ ନୂଆ ବୁଣାକାରଙ୍କୁ ନେଇକି ଗୋଟେ ନୂଆ ଫିଲ୍ମ ହେଇନି ମେହେର ମୁଣ୍ଡା ଫିଲ୍ମ?
ହଁ ମେହେରୁମୁଣ୍ଡା।
ନିର୍ ମୁୁଣ୍ଡା ଫିଲ୍ମ୍ ଆମ ବୁଣା
ହୁଁ। ସେ ଫ୍ଲିମ୍ ଦେଖିସାରିଲୁଣି? ହଁ ଦେଖିଦେଇଚି ପା। ମେହେରମୁଣ୍ଡା ଗୋଟେ ସୀତାର ଫ୍ଲିମ୍ ଗୋଟେ ଆଁ ହଁ ହଲ୍ କୁ ଯାଇଥିବ। ହଁ ଛ ରବି ଯାଇଥିଲା ଲୋ ଭୁବନେଶ୍ଵର ଦେଖିବାପାଇଁ ହଲ୍ ରେ ମାଗଣାରେ ଖାଇ
ହଁ ହଁ। ଟ୍ୟୁସନ୍ ନୋଉଥିଲେ ହଁ।
ସେ ନିଜେ କୋଉଥିଲା ଆମେ ଏଯୋଉ ଯାଇଥିଲୁ ସା ଖାଇବା ପିଇବା ବସ୍ ରେ ଗଲେ ଖାଇ।
ସେଇ ହଁ ସେଇଟା କଣ କହିଲ ସେଇଟା ଯୋଉ ହଉଚି ତାଙ୍କ ଯୋଉ ଫ୍ଲିମ୍ ର ଯୋଉ ଇଏଟା ବଢ଼େଇବା ପାଇଁ କହୁଛନ୍ତି ଭିୟୁ ବଢ଼େଇବା ପାଇଁ।
ହଁ ଭିୟୁ ବଢ଼େଇବା ପାଇଁ ମାଗଣାରେ ଦେଇଥିଲେ ଖାଇବା ପାଇଁ ଆଉ କଣ‌।
ହୁଁ।
ତାଙ୍କର ମୁଣ୍ତ ରେ ବୁଦ୍ଧି ନାହିଁ ନା କେମିତି ତାଙ୍କ ଭଲ ଚାଲିବ କେମିତି ଲୋକ ସେ ସେଇ ହିସାବରେ କ ନହେଲେ ସେ ଯୋଉ କରୁଛନ୍ତି ଏତେ ପଇସା ସିଏ କଉଠୁ ନେବେ। ମାଗଣା ଦେଲେ
ଫିଲ୍ମ୍ ଟା ଚାଲିଲେ ଲୋକ ଆସିବେ।
ହୁଁ। ଚାଲିଲେ ସିନା ଫିଲ୍ମ୍ ଟା ସେ ଲୋକ ଦେଖିବେ ଆଉ। ଏଇ ରକି ଏବେ କଣ କରୁଚି ଟ୍ରେନିଂ କରୁଚି ନା କିଛି ନାଇଁ?
ସିଏ ଏବେ ଗେ ପଢ଼ିଛି।
ହଁ ପଢୁଚି ତ ମୁଁ ଜାଣିଚି ତାପରେ ଇଆ ଭିତରେ କାମ କଣ କରୁଚି ନାଁ କରୁନି?
କାମ ଘରେ। ବୁଣାବୁଣି।
ବୁଣାବୁଣି କରୁଚି ସିଏ?
ତାଙ୍କ ଦୋକାନ ବି ଅଛି।
କି ଦୋକାନ ଅ
ଉ ନା
ଆଉ ତାଙ୍କର ଓ ହୋ ଠାକୁରାଣି କୋଉଠି ତାଙ୍କ ଘର ପାଖରେ?
ତାଙ୍କ ଘରେ କରିଚନ୍ତି ଆଉ।
ହଁ ଆଉ ଯୋଉ ଇଏଟା ବୁଣାବୁଣି ତାଙ୍କର ବି କରନ୍ତି?
କରନ୍ତି।
ଆଉ ତାକୁ ବୁଣାବୁଣି ଆସେ?
ହୁଁ।
ଯାହା ହଉ ପୁରା ଶିଖିଯାଇଚି ଆଉ ତା ବଡ଼ଭାଇ କଣ କରନ୍ତି?
ତା ବଡ଼ ଭାଇ ଷ୍ଟକ୍ ମାର୍କେଟ ଯୋଉ ଇଏ ସେ କରିଛନ୍ତି।
ଷ୍ଟକ୍ ମାର୍କେ
ସେଇଟା କଣବେ।
ଅନଲାଇନ୍ ବିଜନେସ୍ ଭଳିଆ।
ପଇସା ଆଉ ନେଇ
ପଇସା ବର୍ଷକୁ ବରର୍ଷିକିଆ ପଇସା ଆଉ। ‌
ସେମିତି କଣ ତାଙ୍କର କରୁଛନ୍ତି କେଜାଣି।
ଦି ମୁଁ ଜାଣିନି ତାଙ୍କୁ ମୁଁ ଦେଖିନି ବି ଟୋଟାଲ
ଆଉ ସେଠୁ ତମ ଘର ଆଉ। ଏ ସମୟ ନେଇକି ପଳେଇଚି।
କିଏ?
ସବିତା ସବିତା ଘରେ ପାଖରେ ଯୋଉ ସୁମିତ୍ରା
ନା ତ।
ହ ଏଇ ଯେ ମୋଟା ହେଇକି ଥିଅ
ନାଁ ତ।
ସିଏ ଏବେ ପଢାପଢି କଣ କରୁଚି?
ନା।
ଆଉ ସିଏ କୋଉଠି ଅଛି ଘରେ?
ସିଏ ଘରେ ଅଛି।
ସେ ଆପଣ କଣ ପଳେଇଥିଲା ନା କଣ? ନା ଆଉ ଜଣ କିଏ ପଳେଇଛି? ସେ ଦିଟା ସ୍ଵାମୀ ନା ଲୋ ସେ ଦିଟା ସ୍ଵାମୀ।
ମାନେ ଦି ଟା ସ୍ୱାମୀ ଦିଟା ଙ୍କ ଅଛନ୍ତି।
ଛନ୍
ହଁ ସୋନାଲି।
ହୁଁ।
ସେଇ
ଯୋଉ ସୋନାଲି ଚାହାନ୍ତେ
ହଁ।
ଆଉ ସିଇଏ ତ ପଳେଇକି ତାର ବାହା ଫାହା ହେଇଶାଇଲାନି ମୁ ଜାଣିଚି।
ହଁ ସେଇ ତାର କଥା କହିଥିବେ। ପିିଙ୍କ ହଁ।
ସିଏ କୁଆଡେ ପଳେଇଚି ନା କଣ?
ଯଉ ଆମ କଥା କଣ ହେଲା? ଶୁଭ ଏଇ ଯୋଉ ଶୁଭ କଥା।
ଶୁଭ ଅଛି।
ଅଛି ପଢୁଚି?
ହଁ ହୁଁ।
କଣ ପଡୁଚି ସେ?
ଯେଇ ପ୍ଲସ୍ ଥ୍ରୀ କରିକି ରହିଛି ପିଜି ଫିଜି ଦଉଛି ଆଉ।
ମାନେ ସେ ଗୋଟେ ବର୍ଷ ଗ୍ୟାପ କଲା ଦେଇଦି ପୁଣି ଏଇ ବର୍ଷ କଣ ଦବ ବୋଧେ।
ତାର ହୋ ତାର ହେଇନି ତାର ଏ ଯାଏଁ ହେଲାନି।
ତାର ପିଜି ଟା ଦେଇଥିଲା ହେଲାନି ପୁଣି ଆଉଥରେ ଏଥର ଦେଇଥିବ।
ହୁଁ।
କଣ ବେ ହେଇଯିବା କଥାତ ତାର ହଉନି କଣ?
ଇଏ ପଢୁନି ମନ ମନ ମୋଟିଆ ତାପରେ ନେଗେଟିଭ ମାର୍କ ଅଛି ନା। ସେ ଯାଏଁ।
ହୁଁ। ସେଇଆ ହେଇଥିବ। ଏଇ ଯୋଉ ଓଝା ବୋଧେ ଆନ୍ଧ୍ରା ବିଡି କରୁଛି ନା?
ହଁ ସିଏ ସିଏ ତୋ ଭଳିଆ କଥା କହୁଛି ନିଜେ କହିବ ସେ ସବୁ କରୁଛି ଆଉ ଚାକିରି କଲାଣି ଆଉ ତା ସହିତ ଦେ ଖା ହେଇଥିଲା ହଁ।
ରେ ଭାଇ। ଏତେ ଆଗୁକୁ
ତା ସହିତ ଦେଖ୍ ହଁ ତା ସହିତ ଦେଖା ହେଇଥିଲା ଅଘିରା ପୂର୍ଣ୍ଣିମାରେ। ଅଗିରା ପୂର୍ଣ୍ଣମୀରେ ତା ସହିତ ଦେଖା?
ହୁଁ।
କହିବ କଣ? ତାକୁ ପଚାରି କଣ କରୁଛୁ, ସେ କହିଲା ମୁଁ ବି ବିଡ୍ କରିଛି ତା ସହିତ ମୁଁ ଘରେ ରହିକି ଟ୍ୟୁସନ କରିଛି। କହୁ ଶେଣୀ ପିଲାଙ୍କୁ ଟିଉସନ କର୍ ଛୁ, କହିଲା ହୋଉଛି। ମୁଁ ନବମ ଦଶମୀକୁ କର୍ଛି, ମୁଁ ଛୋଟ ପିଲାଙ୍କୁ କରୁନି। ଦେଖିଲା ବେଳକୁ ମିନି କହୁଛି।
ମିନି କଣ କହିଲା ସତୁ ଶଙ୍ଗ୍
ମିନି କୋହୁଛି ଛୋଟ ପିଲା ହୁଁ।
ସେ ଭାବୁଚନ୍ତି ପଢ ଲେଖ